ହଉ।
ହେଲୋ। ହଁ,
ଭୟ ଶୁଭୁଛି।
ହଁ ପ୍ୟଛି
କଣ କରୁଛନ୍ତି? ମର୍ନିଙ୍ଗ ରୁ ଉଠି ଗ।
ହଁ ନିିଦବ ଭାଙ୍ଗି ଗଲା। ବର୍ଷେ ହଉଛି ତ।
ଆଚ୍ଛା, ଆଚ୍ଛା, ମୁଁ ଏଠି ଗାଧୁଆ ପେଟଧୁଆ ସାରିକି ବସିଛି ଆଉ।
ଓ ଆଚ୍ଛା।
ଆଉ ଜଙ୍ଗି ଫଙ୍ଗି ରେ ଯାଉ ନା ଯାଉନି।
ହଁ ପ୍ରାକ୍ଟିସ ଯାଏ ଫୁଟବଲ। ଆଜି ବନ୍ଦ ଅଛି ବର୍ଷା ହେଲା ନା।
ଆଚ୍ଛା, ଆଚ୍ଛା, ଆଚ୍ଛା, ବର୍ଷା କେତେବେଳୁ ହଉଛି କି?
ମୁଁ ଉଠିଲି ତ ସାଢେ ଛଅଟା ସାଢେ ଛଅଟ ର ହଉଛି।
ଆଚ୍ଛା, ଆଚ୍ଛା।
ତମେ ଦେଖିନ କି ବର୍ଷା ହଉଛିୁ ବୋଲି?
ହଁ ମୁଁ ବର୍ଷା ଦେଖିଛି ନା।
ତ ବର୍ଷା ଟା କାହିଁକି ହୁଏ? ମୁଁ ସେଇ ବିଷୟରେ ଗୋଟେ ବେପାର ମୋର ସନ୍ଦେହ ଅଛି ବର୍ଷା ଟା କାହିଁକି ହୁଏ? ତା ବିଷୟରେ କିଛି କହିପାରିବେ?
ହଁଁ ଆମର ତିନିଟା ଋତୁ ଅଛି।
ହଁ।
ତ ଗ୍ରୀଷ୍ମ, ବର୍ଷା, ଶୀତ ତ ମଣିଷ ଯେହେତୁ ଗୋଟିଏ ଋତୁ କେବଳ ମାନେ ସହ୍ୟ କରିପାରିବନି ଖରା ଯୋଉ ରେଟରେ ହଉଛି ସହିହଉନି ତ ପରିବେଶଟାକୁ ବାଲାନ୍ସ କରିବା ପାଇଁକା ତିନିଟା ଋତୁ ଆମର ଅଛି ଖରା ବର୍ଷା ଶୀତ ତ ଯେହେତୁ ଖ ଖରାଟା ଏତେ ଗରମ ହେଇଯାଉଛି ତ ଏତେ ଗରମରେ ରହିବା ଅସମ୍ଭବ ସେଥିପାଇଁ ବର୍ଷା ଟା ହଉଛି ଦେନ ତାପରେ ଶୀତ ବର୍ଷାଟା। ହଁ ସେଟା ମୁଁ କହୁଛି ଖରା ଋତୁରେ ଜାଣିଥିବେ ଖରା ଦିନ ମାନେ କେତେ ଝାଳ ବହୁଛି ପାଣି ଚାରିଆଡେ ଶୁଖିଲା। ମାନେ ଏତେ ଗରମରେ ସେତେବେଳେ କଣ ହୁଏ ନା ସୂର୍ଯ୍ୟଙ୍କ ଠାରୁ ଯୋଉ କିରଣ ଟା ଆସେ ସିଏ ଏତେ ମାନେ ପ୍ରବଳ ପ୍ରଖର ଥାଏ ଯେ ସେ ନଦୀ ନାଳରେ ଆମ ଜଳାଶ୍ରୟ ରହିଲା ସମୁଦ୍ର ପୋଖରୀ ଏଗୁଡାରେ ସବୁ କଣ କି ବାଷ୍ପ ଆକାରରେ ଆପଣ ଦେଖିଥିବେ ଚୁଲିର ଭାତଳ ବସେଇଛି ତ ପାଣିଟା ଥିବ ତାରେ ଯୋଉ ବାଷ୍ପ ବାହାରେ ଧୂଆଁ ଧୂଆଁ ବାହାରେ
ହୁଁ।
ତ ସେଇଟା ହଉଛି କଣ ମାନେ ଉତ୍ତାପ ପାଇଲାଟେ ସେ ଧୂଆଁ ଟେ ବାହାରିଲା ବା ବାମ୍ଫଟା ବାହାରିଲା। ତ ସୂର୍ଯ୍ୟଙ୍କ କିରଣ ସେମତି ଅଧିକ ଉତ୍ତାପ ହେଲାଠୁ ସେ ସମୁଦ୍ର ନଈ ପୋଖରୀରେ ପାଣି କଣ କରୁଚୁ ନା ବାଷ୍ପ ଆକାରରେ ଉପରକୁ ନଉଛି। ଉପରକୁ ନେଇକି ସେଠି ଜ ଜଳିଅ ବାଷ୍ପ ନେଇକି ସେଠି କଣ କରୁଚି? ନା ଗୋଟେ ମେଘ ସୃଷ୍ଟି କରୁଚି ଯୋଉଟା ଆମେ ବାଦଲ୍ କହୁଚେ।
ହଁ ହଁ।
ସମୟରେ ଯେତେ ବେଳେ ବର୍ଷା ହବାର ଥିବ ସେତ ଳେ କଳା ଟା ବାଦଲ୍ ଟାଇପ୍ର ଦେଖାଯାଉଥିବେ। ସେଇଗୁରା ହଉଛି ମେଘ ସିଏ ଯେତେବେଳେ ସେ ବାଦଲ୍ ଟା ତିଆରି କରେ ଯେମିତି ଗୋଟେ ପଲିଥିନ୍ ନା ଧର ପାଣି ପୁରେଇଲେ।
ହୁଁ।
ଯେତିକି ଆବଶ୍ୟକ ପୁରେଇଲେ। ଯଦି ତାର ଯେତିକି ଲେବୁଲ୍ ଥାଏ ତାଠୁ ଯଦି ଅ ଧିକ ହେଇଗଲା କଣ ହେଲା ଆଇଧର୍ ପଲଥିନ୍ ଟା ଫା ଟି ଯାଏ ନହେଲେ ପାଣି ଉ ଉପର ବାଟେ କି ଯଉବାଟେ ତାର ଛୋଟ ଜାଗା ପାଏ ଲିକ୍ କରେ ତ ବାଦଲ୍ଟା ଠିକ୍ ସେଇପରେ ଯେତେବେଳେ ନେଇକି ସବୁ ପାଣିିକି ଏକାଠି କରେ ଉପରେ ଯେତେବେଳେ ସିଏ ଓଜନ ହେଇଯାଏ ସିଏ ସେଠୁ କଣ କରେ ଆଉ ଓଜନ୍ ହେଲା ମାନେ ସେ ମାନେ ବା ତ ଖୋଜିବ କୋଉ ବାଟେ ବାହାରି ବାକୁ ତ ସେ ବର୍ଷା ଆକାରରେ ହିଁ ସେଇ ବା ଦଲ୍ ଇଏ କରିକି ବର୍ଷାଆକା ରେ ପଡେ। ତ ଏଇ ଯଉ ପ୍ରୋସେସ୍ ତ ହୁଏ ବର୍ଷା ଗ୍ରୀଷ୍ମରୁ ବର୍ଷା ଗ୍ରୀଷ୍ମ ଋତୁ ତିନି ମାସ ଯାକ ସେଏ ଯାଇକି ରୁହେ। ଯଉ ଛଅ ମାସ୍ ତାପରେ ସେ ତାର କଣ ହୁଏ ତା ଟାଇମ୍ ବର୍ଷା ଋତୁ ବା ତିନି ମାସ୍ କି ଛଅ ମାସ୍ ଯାକେ ଚାରି ମାସ ଯାକେ ବର୍ଷା ଋତୁ ଆମର ହୁଏ। ତ ବର୍ଷା ଋତୁ ଗ୍ରୀଷ୍ମ ଋତୁ ପରେ ବର୍ଷା ଟା ହୁଏ ତ ବର୍ଷାରେ ପ୍ର ପ୍ରବଳ ମାତ୍ରାରେ ପାଣି ଯୋଗୁ ଅ ଚାରିଗଡେ ଓଦା ହେଇ ଯାଏ ତ ସେଥିପାଇଁକା ଅ ତାପରେ ଶୀତଋତୁ ଟା ଆସେ ଚାରିଆଡେ ଯଦି ଥଣ୍ଡା ହେଇଯାଏ।
ହଁ ଆଛା ଆଉ ମୁଁ କଣ ଶୁଣିିଥିଲି କଣ ଯୋଉ ଯୋଉଠି ବର୍ଷା ହୁଏନି ସେଠି ବେଙ୍ଗ ବାହାଘର କରିଦେଲେ କଣ ବର୍ଷା ହୁଏନି। ଏଇଟା ଅନ୍ଧ ବିଶ୍ୱାସ ଠିକ୍ ନା ଭୁଲ୍?
ନାଇଁ ଅନ୍ଧବିଶ୍ୱାସ ତ ଏଟା ଆଗରୁ ଲୋ କ ଯ ଯଉମାନେ ଥିଲେ ଆମେ ଏବେ କଣ କରୁଛେ ଫୋନରୁ ପଢ଼ି ପଢ଼ି ଦଉଛେ କିମ୍ବା ଆମେ ସ୍କୁଲରେ ପଢ଼ି ଦଉଛେ କି ଏମିତି ଏମିତି ବର୍ଷାଟା ହୁଏ ଆଗ କାଳରେ ଲୋକ ତ ପାଠ ପଢ଼ୁ ନଥିଲେ ସେ ସେଥିପାଇଁକା ସେଇସବୁ ଉପରେ ବିଶ୍ୱାସ କରନ୍ତି ଯେ ଏମିତି ବେଙ୍ଗ ବାହା କରିଦେଲେ ମେଘଟା ଯୋଉ ଜାଗାରେ ହୁଏନି ସେ ଜାଗାରେ ହବ ପ୍ଲସ୍ ଧର ଯୋଉ ଜାଗାରେ ଖରା ହଉଛି ଅଧା ଜାଗାରେ ବର୍ଷା ହଉଛି ଆମେ କହୁଛୁ କଣ ନା ବିଲୁଆ ନନା ବାହା ହଉଛି ବୋଲି ଆମେ ଜାଣିବା ତ ଇଏ ସବୁ ଗୋଟେ ଲେଖା ଲୋ ଲୋକଙ୍କର ଆଗକାଳ ଲୋକଙ୍କର କଥା ରହିଛି ସେଟାର କେତେ ସତ ସତ ଅଛି ସେଟାର ହଁ ଚିନ୍ତାଧାରା ଗୋଟେ ରହିଛି ଆଉ।
ଆଉ କଣ ବ୍ରେକଫାଷ୍ଟ୍ ହେରିକା କରିସାରିଲେଣି?
ନାଇଁ ଏବେ ଜଷ୍ଟ୍ ଉଠିଲି ବ୍ରସ୍ କରିକି ବସିଚି।
ଆଛା ଆଛା କଣ ଖାଆନ୍ତି ବ୍ରେକଫାଷ୍ଟରେ କଣ ପସନ୍ଦ?
ମୋତେ ତ ସିମ୍ପୁଲ୍ ଦହିବରା ହିଁ ଭଲ ଲାଗେ।
ଆଛା ଆଛା ସବୁବେଳେ ଦହିବରା ଖାନ୍ତି ନା ଅଲଗା ଅଲଗା ଦିନ ଚେଞ୍ଜ କରିକି?
ଟାଇମ୍ ଟାଇମ୍ ଅନୁସାରେ ସବୁ ବେଳେ ଦହିବରା କିଏ ଖାଇବ ଚାହା ବିସ୍କେଟେ ଏମିତି ସବୁ ଖାଉ।
ଆଛା ବ୍ରେକଫାଷ୍ଟରେ ସବୁ ଏଇୟା ଭଲ ଲାଗେ?
ହଁ ତମକୁ କଣ ଭଲ ଲାଗେ ବ୍ରେକଫାଷ୍ଟ୍ରରେ?
ହଁ ମୁଁ ବ୍ରେକଫାଷ୍ଟରେ ଛତୁଆ ଖାଇଦିଏ ନହେଲେ ବିସ୍କୁଟ୍ ଖାଇଦିଏ ଏମିତି ଖାଇଦିଏ ଆଉ।
ଓ ଆଛା ଛତୁଆ ନା ପ୍ରାୟେ ହେଲ୍ଦି ଫୁଡ ଖାଅ।
ହଁ ନାଇ ମର୍ନିଂରୁ ଯେହେତୁ ମୋର ଟିଉସନ ରହେନା
ହଁ।
ତ ମୁଁ ସେଇ ହାଲକା ଫାଲକା ଜିନିଷ ଟିକେ ଖାଇ ଦେଇକି ଯାଏ ଆସିଲେ ଭଲରେ ବ୍ରେକଫାଷ୍ଟ କରେ ଆଉ
ଆଚ୍ଛା।
ହଁ ହଁ। ଆଉ ଏଇ ଯୋଉ ଆକ୍ସିଡେଣ୍ଟ ହଉଛି ଦେଖିଥିବେ ପ୍ରାୟ ଜାଗାରେ ଡେଲିକା ଡେଲି ନିଉଜରେ ପେ ଫୋନ ବି ଆପଣ ୟୁଜ କରୁଥିବେ ଫୋନରେ ଆସୁଛି ଆକ୍ସିଡେଣ୍ଟ ବିଷୟରେ ତାର କିଛି ମୁଖ୍ୟ କାରଣ କହିପାରିବେ ଯେ ଅତ୍ୟଧିକ ମାତ୍ରାରେ ଆକ୍ସିଡେଣ୍ଟଟା କଣ ପାଇଁ ହଉଛି? ମାନେ ଏଟା ଗାଡିର ମାତ୍ରା ବଢିବା ପାଇଁ ହୁଁ?
ହଁ ଏଇ ଯୋଉ ଦୁର୍ଘଟଣା ଯୋଉ ହଉଛି ଗାଡି ମାନେ ପ୍ରତି ଘରେ ଆଗକୁ ଦେଖିଥିବେ ମାନେ ରେୟାରଲି ମାନେ କୋଉଠି କାଁ ଭାଁ ଚାରିଟା ଘରେ ଗୋଟେ ଗାଡି ଥିଲା। ଏବେ ପ୍ରତ୍ୟେକଟି ଘରେ ଦି ତିନିଟା ଗାଡି ବାହାରୁଛି ଆପଣ ଦେଖିଥିବେ। ଆ ଗାଡି ଯୋଉଠୁ ଅଧିକ ବାହାରିଲାଣି ଜନ ଯୋଉ ଜନ ଇଏ ବି ବଢ଼ିଲଣି ଜନସଂଖ୍ୟା ବହୁତ ବଢିଲାଣି ତ ରାସ୍ତାରେ ବହୁତ ଜାମ୍। ଜାମ କାରଣ ବି ହଉଛି କିନ୍ତୁ ମୁଖ୍ୟ କାରଣ ହଉଛି ମଦ୍ୟପାନ କରି ଯୋଉ ଗାଡି ଚଲଉଛନ୍ତି।
ହଁ ହଁ।
ହ ତାଙ୍କର ମଦପୁର ଗାଡି ଚଲେଇଲେ ମାନେେ ହୋଉ ହି ରହୁନି ମୁଁ କୋଉଠି ଚଲାଉଛି କଣ ଚଲାଉଛିମିତି ଚଲାଉଛି। ଗାଡି ନେଇ ଭାଲେ କ କାହାକୁ ବାଡେଇଲେ ଭଲ ଲୋକ ବି ଡେଞ୍ଜରରେ ପଡୁଛି ସେମାନେ ବି ଡେଞ୍ଜର ରେ ପଡୁଛନ୍ତି।
ହଁ। ନାଇଁ ସେଇଟା ତ ଗଲା ପୁଅମାନେ କି ଯୋଉମାନେ ବୟସ୍କ ଲୋକ ବା ଯୋଉମାନେ ବଡ ଗାଡି ଚଲାଉଛନ୍ତି ସେମାନେ ପୁଜନ୍ତି। ପ୍ରାୟ ଲେଡିଜ ମାନଙ୍କର ବି ଆକ୍ସିଡେଣ୍ଟ ହଉଛି ସେମାନେ ତ ଦେନ୍ସ କରୁନ୍ତି ଯାହାର କାରଣ କଣ।
ଲେଡିସ ମାନେ ଡ୍ରିଙ୍କସ କରନ୍ତି ବଟ୍ ଅ ସେ ଗାଡି ଚଛି ଟି ମାନେ ତାଙ୍କ ଗାଡି ଚଲା ଟିକେ ଉନ୍ନତ ମାନର ନୁହଁ ଯେମିତି ପୁଅ ପିଲା ମାନଙ୍କର ଉନ୍ନତ ମାନରେ। ତାଙ୍କ ସହିତ ନହନା କଣ ହଁ ମାନେ ଦେଖୁଥିବେ ଆପଣ ସିଏ ବ୍ରେକ୍ ହାତରେ ସେ କିନ୍ତୁ ଗୋଡରେ ଚାପି ଚାପି ରଖିଥିବି ଗାଡି। ସେ ଟିକେ ଡର ଡର ଭୟରେ ସେ ନେଇକି ବାଡେଇ ଦିଅନ୍ତି ଆଉ।
ଆଛା ଆଚ୍ଛା
ହଁ।
ଆଉ ଟେ ପ୍ରାୟ ବି ରାତି ଅନିଦ୍ରା ଯୋଗୁ ପ୍ରାୟ ଦେଖିବେ ଭୋର ଟାଇମ ବା ରାତି ଚାରି ଟାରେ କି ତିନିଟାରେ ଏମିତି ସବୁ ଆକ୍ସିଡେଣ୍ଟ ଆସିଥିବ। ତ ସେ ସବୁ କଣ ରାତି ଅନିଦ୍ରା ଯୋଗୁ ଓଭର
ଦେ ଯ ଏବେ ଯୋଉ କାର ମାନେ ଯୋ ଭଡା ଲଗାଉଛନ୍ତି ମାନେ ଯୋଉ ଭଡାରେ ଯାଉଛନ୍ତି କା ବାହାଘର ହେଲା କି କୁଆଡେ ଗୁଟେ ବୁଲିବାକୁ ଗଲେ କାରା ବସ୍ ଫସ ନକରି କାର କରିଦଉଛନ୍ତି। କାର ଗ ତାଙ୍କ ସୁବିଧା ହବ। କିନ୍ତୁ ସେ ଯୋ କାର୍ ଡ୍ରାଇଭର ଯିଏ ଅଛି ସେ ଗାଡି ଚଲଉଛି ସେ ମାନେ ଅଧିକ ଭଡା କରିବ ବୋଲି ଅଧିକ ପଇସା ଲୋଭରେ ରାତି ଘଣ୍ଟଟା ହେଇକି ଆସିଛି ନ ଶୋଇକି ସକାଳେ ଆଉ ଗୋଟେ କୁଆଡେ କାମରେ ବାହାରିଯିବ ଗାଡି ନେଇକି। ତ ଏତେ ଇଏକୁ ସମ୍ଭାଳି ନପାରେ ସେ ବରେ ନିଦ ଲାଗିଯାଏ ସେ ବାଡେଇ ଦିଏ କୋଉ ସାଇଡ ରେ କି କାହାର ବାଡେଇ ଦିଏ।
ତ ଏମିତିରେ ବି ସେ ନିଜେ ବି ତ ମଗେଇ ଦନ୍ତି ପ୍ଲସ ଯାହାର ଦୋଷ ନଥାଏ ସେମାନଙ୍କ ପରିବାର ବି ମାନେ
ତେଇକ। ଘୋଟଣା ଦି ପକ୍ଷରୁ ବି ହେଇପାରେ ବେଳେ ବେଳେ ସେମାନେ ବି ର ରଙ୍ଗ ରାସ୍ତାରେ ଆସିଥିବେ। ଆମେ ରାଇଟ ରାସ୍ତାରେ ଯାଉ ତଥାପି ବାଡେଇ ହେଇଯାଆନ୍ତି।
ହୁଁ ହୁଁ।
ଛୋଟ ପିଲା ବି ଏବେ ଦେଖୁଥିବେ ଦଶ ବାର ବର୍ଷର ଗାଡି ଧରି ବାହାରୁଛନ୍ତି ଗୋଡ ପାଉନି ତଳକୁ। ମାନେ ସେ ସମ୍ଭାଳି ନପାଳି ଗାଡି ନେଇ ବାଡେଇ ଦଉଛନ୍ତି ଏଇଟା ବି ଦୁର୍ଘଟଣାର ମୁଖ୍ୟ କାରଣ ହେଇପାରେ।
ହଁ ତ ଯୋମାନେ ବାଇକ ସ୍କୁଟି ଚଲାଉଛନ୍ତି ତାଙ୍କୁ ଆକ୍ସିଡେଣ୍ଟ ରୁ ରକ୍ଷା କରି ଏ ଆପଣ କଣ ପରାମର୍ଶ ଦେବେ?
ଆକ୍ସିଡଟ ସେମତି ରୋକି ହବନି ନା ଆକ୍ସିଡେଣ୍ଟ ଯେମିତି ହେଲେହବ କି
ନାଇଁ ତଥାପି ଆପଣ ନିଜେ ସାବଧାନତା ପାଇଁକା
ସାବଧାନ ପାଇଁ ହେଲମେଟ ପିନ୍ଧିବା ଦରକାର। ଗାଡିକୁ ବେସି ସ୍ପିଡରେ ନ ନେବା ମାନେ ବହୁ ତ ଜୋରରେ ନ ଚଲେଇବା ଦରକାର ଖ ଯୋଉଠି ଦରକାର ସ୍ଥାନରେ ଜୋର ଚଲେଇବେ ଯୋଠି ଏମର୍ଜେନ୍ସି ଅଛି ଯୋଠେ ମେଡିକାଲସ୍ ଅଛି। ପଛ ଛୋ ପେସେଣ୍ଟ ବହୁୁଛି ସେ କଣ ଧୀରେ ଗଲେ ସେ ପେସେଣ୍ଟ ତ ତାର ବି କ୍ଷତି ହବ ନା ସେଠି ଆପଣ ରାସ୍ତା ଦେଖୀ ଯିବା ଅନୁସାରେ ମାନେ ସେଇ ଅନୁସାରେ ଆପଣ ତୀବ୍ରତା ଅନୁସାରେ ଯିବେ।
ହୁଁ ହୁଁ ନାଇଁ ମୁଁ ବି ଏମିତି ପ୍ରାୟ ଜଣଙ୍କୁ ଦେଖିଛି ଯେ କହିବେ ରୋଡ଼୍ କୁ ବାହାରୁଥିବେ କହିବେ କିନ୍ତୁ କିନ୍ତୁ ମୋ ମାର୍କେଟେ ଯେହେତୁ ପାଖରେ ମୁଁ ତ ଏଇଠୁ ହାପ୍ କିଲୋମିଟର ଯିବି ମାନେ ହେଲେମେଟ୍ କାହିଁ ୟୁଜ୍ କରିବି ତ ତାଙ୍କ ମାନଙ୍କ ପାଇଁ କଣ କହିବ କାହିଁକିନା ହାପ୍ କିଲୋମିଟର ହେଲେ ବି ସେଟା ରୋଡ଼୍ ସେଥିପାଇଁ ଆକ୍ସିଡେଣ୍ଟ ହୁଏ
ହଁ ଏବେ ମାନସିକତା ଅଛି ଯେ ପୋଲିସ ଯୋଉ ଜାଗାରେ ଧରୁନି ମାନେ ଯୋଉ ଚେକିଙ୍ଗି ଫେକିଙ୍ଗି ହଉନି ଗାଡ଼ି ସେଠି ହେଲମେଟ୍ ପିନ୍ଧି ଯାଉନାହାନ୍ତି ଲୋକ କାଇଁ ନା ଫାଇନ୍ ପଡିବନି ଆମେ ଗାଡ଼ିରେ କାଇଁ ଯିବୁ ସେଠି ହେଲେମେଟ୍ ପନ୍ଧିକି କାଇଁ ଯିବୁ ଶୁଖିଲା ରେ ଗୋଟେ ହେଲେମେଟ୍ କ୍ୟାରି କରି କିନ୍ତୁ ସେ ଜାଣିନାହାନ୍ତି କି ସେ ଜାଗାରେ ଦୁର୍ଘଟଣା ବି ହେଇପାରେ ଘରୁ ବାହାରିଲେ ବି ଦୁର୍ଘଟଣା ହେଇପାରେ
ଆଚ୍ଛା ଆଛା
ହୁଁ ଆପଣଙ୍କୁ କଣ କଣ ଚିନ୍ତାଧାରା ଅଛି ଦୁର୍ଘଟଣା ବିଷୟରେ ସବୁ
ଦୁର୍ଘଟନା ମୋ ତ ମୁଖ୍ୟ କାରଣ ମତେ ଲାଗୁଛି କି ଜନସଂଖ୍ୟା ଯେ ଏତେ ବୃଦ୍ଧି ହେଉଛି ଯାନବାହାନରେ ବି ସେତେ ବୃଦ୍ଧି ମାନେ ବଢିବାରେ ଲାଗେ ସେଇଟା ହେଉଛି ଗୋଟେ ମୁଖ୍ୟ କାରଣ
ହଁ
କାରେଭେ ହଁ ଯେହେତୁ ଆମେ ଯୋଉ ଜାଗାରେ ରହୁଛେ ସେଠି ଜନସଂଖ୍ୟା ବୃଦ୍ଧି ପ୍ଲସ୍ ଯାନବାହାନ ବୃଦ୍ଧି କିନ୍ତୁ ମାନେ ଜାଗାର ବୃଦ୍ଧି ହଉନି
ହୁଁ
ତ କମ୍ ରାସ୍ତାରେ ଏତେ ଗାଡ଼ି ମଟର ଚାଲିଲାବେଳକୁ ଅଭ୍ୟସିଲ୍ ଆକ୍ସିଡେଣ୍ଟ ହିଁଟା ହଉଛି କାହିଁକ ନା ଜାଗାର ମାତ୍ରା ଟା କମି ଯାଉଛି
ହଁ ଏବେ ବି ଦେଖୁଥିବ ରାସ୍ତାର ଯୋଉ ହାଲତ ଯୋଉ ଭଳିଆ ହ ହଁ
ହଁ ତା ଦେହରେ ପୁଣି ଖାଲ ଢୀପ ଇଏ
ଆଜି ନୂଆ ରାସ୍ତା ପିଚୁପକେଇ ଯାଇଥିବେ ପରଦିନ କି କାଲି କିଛି ଦିନ ଛାଡିକି ଆସିଲା ବେଳକୁ ତାପରେ ଖାଲ ହେଇଯାଇ
ଯେହେତୁ ଏତେ ଗାଡ଼ି ମଟର ଚାଳୁଛି ସେ ରାସ୍ତା ବି ସହ୍ୟ କରିପାରୁନି
ହଁ କିଛି ଲୋକ ଅଛନ୍ତି ବି ସେ ପିଚୁ ତାଡିକି ନେଇଯାଆନ୍ତି ରାସ୍ତାରୁ ଘରେ କଣ କାମରେ ଲଗେଇବାକୁ ଏଇଠି କଣ
ନାଇଁ ଏଇଟା ତ ସମ୍ପୂର୍ଣ୍ଣ ଭାବରେ ଭୁଲ କିନ୍ତୁ ସେଇଟା ଆକ୍ଚୁଆଲି ଲୋକ ଭାବନ୍ତି କି ସେଇଟା ତ ସରକାରଙ୍କ ପ୍ରପର୍ଟି ଆମେ ନେଲେ ଆମକୁ କେହି କିିଛି କହିବେନି ତରେ ସେଥିପାଇଁ ତାର ଲାଭ ଉଠେଇବେ
ଗୋଟାକୁ ମାନେ ଛାଡ଼ ଏଠି ଯୋଉ ଲୋକମାନେ ନିଜେ ଚିନ୍ତାଧାରା ଠିକ୍ କଲେ ସବୁ ଠିକ୍ ହେଇପାରିବ
ହଁ ହଁ ସବୁ କାମରେ ସେ ମେଡିକାଲ୍ କେସ୍ ରେ ହଉ କି ଆକ୍ସିଡେଣ୍ଟ କେସ୍ ଏକ୍ ୱ। ଇ ଜେଡେ ମଣିଷ ନିଜର ଚିନ୍ତାଧାରା ବଦଳେଇଲେ ମାନେ ଜଣେ ଦି ଜଣଙ୍କୁ ହେଲ୍ପ କଲେ ଆମେ ଦେଖିଥିବା ପ୍ରାୟ ମୋର ଗାଡ଼ି ନେଇକି ଯାଉଛି ସିଏ କାଳେ ମୋଠୁ ଆଗେ ପଳେଇବ କି ସେ ରେଡେ ଲାଇଟରୁ ଗ୍ରୀନ୍ ଲାଇଟ୍ ହେଲା ଭିତରେ ସିଏ ନେଇକି ଆଗରେ ଠିଆ କରିଦେବେ ଗାଡ଼ି କି ଯେ ମୋ ଅଫିସି ଡେରି ହେଲାଣି ମୁଁ ଆଗରେ ଯିବି ତ କେହି ପଛରେ ରହିବାକୁ ଚାଉନାହାନ୍ତି ସବୁ ଚାହିଁବେମୁଁ ଆଗରେ ଯିବି ତ ଏଇ ଅଫିସି ଡେରି ହେଲାଣି କି ମୁଁ ଘରକୁ ଯିବା ପାଇଁ ଲେଟ୍ ହେଇଗଲିଣି ମୋର କାମ ଅଛି ମୁଁ ସେଠିକି ନ ପହଞ୍ଚିଲେ ମୋର ମିଟିଙ୍ଗି ଟା କ୍ୟାନସଲ୍ ହେଇଯିବ ଏମିତି ଭାବି ଲୋକ ବହୁତ ସ୍ପିଡିରେ ରେ ଯାଆନ୍ତି ଠାରେ ପ୍ରାୟ ବି ଆକ୍ସିଡେଣ୍ଟ ହୁଏ।
ହଁ।
ସମୟ ହାତରେ ନ ରଖିକି ବାହାରିବେ କିନ୍ତୁ ଠିକ ଟାଇମ ବେଳକୁ ସମୟ ନାହିଁ ସମୟ ନାହିଁ ହେବେ।
ଏଇ ଯୋଉ ଭିଡ କରିଦିଅନ୍ତି ଜଲ୍ଦୀ ଯିବା ଚକରରେ ପଛରେ କିଛି ଏମର୍ଜେନ୍ସି ଗାଡି ତ ଏ ଆମ୍ପୁଲନ୍ସ ଆସୁଥିବ କି କୋଉ ପୋଲିସ ଗାଡ଼ି କୋଉ ମିସନରେ ଯାଉ ଥିବ କି ଆର୍ମି ଗାଡି କଣ ଯୁଦ୍ଧ ବୁଧ ପାଇଁ ଯାଉଥିବ ଏଇ ଯୋଉ କିଛି ଅଛି ଯୋଉ ଘଟଣା?
ହୁଁ।
ସେଇଟା ତ ଭୁଲ ହବ ନା ଜାମ୍ କରିଦେବେ ତମକୁ ନିଜ ସ୍ୱାର୍ଥ ପାଇଁ କିଛି ଜାମ୍ କରିବା ରୋଡ ଠିକ ନୁହେଁନା ଯୋଉ କରୁସନ୍ତି ଏବେ।
ହୁଁ। ନା ସେଇଟା ତ ଏମରଜେନ୍ସି ରହିବ ସେଠି ସେଥିପାଇଁ ତାଙ୍କୁ ସେ ଯୋଉ ଗାଡିଗୁରାଙ୍କୁ ଆଗେ ଛାଡିବା ଦରକାରେ କି ନ୍ତୁ ଏଇ ମୁଁ ତ କହିଲି ନା ଏଇ ଯୋଉ ମୁଖ୍ୟ କାରଣ ଏତେ ଗାଡି ମଟର ଯୋଗୁ ମାନେ ରାସ୍ତା କମ ଯୋଗୁ ସେ ସାଇଡ ବି କରିପାରିବେନି କି ଗାଡି ଧର ତମେ ଏକା ବ୍ରିଜ ଉପରେ ରହିଯାଇଛ। ଆଗରେ କୌଣସି ଆକ୍ସିଡେଣ୍ଟ ହେଇଗଲା ତ ତମେ ଆଗକୁ ବି ଯାଇପାରିବନି।